ହ୍ୟାଲୋ।
ହ୍ୟାଲୋ।
ହୁଁ କୁହନ୍ତୁ।
କଣ କରୁଛ?
କିଛି ନାହିଁ ଏଇ ଶୋଇଥିଲି ତ
ଓହୋ ତମ ନାଁ କଣ?
ମୋ ନାଁ ଲକ୍ଷ୍ମୀ।
ହଁ ହଁ।
ଆଉ ଆପଣ କଣ କରୁଛନ୍ତି?
ଏଇଠୁ ବସିଛି ଆଉ।
ଆ
ତମ ଦେହ ଭଲ ଅଛି?
ହୁଁ ଭଲ ଅଛି।
ହୁଁ ହୁଁ ଆଉ ଘରେ କଣ କରୁଛନ୍ତି ସମସ୍ତେ?
ହଁ ଏଇ ସମସ୍ତେ ବସଛନ୍ତି ତ। ବଶ୍ ଚନ୍ତି ତା
ହୁଁ ଆମର ଖାଇସାରିଲେଣି ସମସ୍ତେ।
ଆଜ୍ଞା।
କହିଲି ଖାଇସାରିଲୁଣି ସମସ୍ତେ।
ନାଇଁ ନାଇଁ ଖାଇନି ମୁଁ ସୋଇ ପଡିଥିଲି ଏଇନା ନିଦ ଭାଙ୍ଗିଲା ଏବେ ଯାଉଛି ମୁ ଖାଇବି।
ହୁଁ ହୁଁ।
ଆପଣ କଣ କରୁଛନ୍ତି?
ଏଇଠି ପୁଅ ଖାଉଥିଲା ତ ତାକୁ ଖୁଆଉଥିଲୁ ବସିଥିଲି ଆଉ।
ହ ଆପଣ ମ୍ୟାରେଡ ଲୋକ?
ହଁ।
ଆଉ କେମତି ଅଛନ୍ତି?
ହୁଁ ହେମତି ଭଲ ଆଉ।
ଆଉ ତମେମାନେ କୋଉଠି ଜବ୍ କରୁଛନ୍ତି ନା?
ନାଇଁ ମ ମୁଁ କରୁନାଇଁ ହାଉସ ୱାଇଫ।
ହ ଆପଣଙ୍କ ଘର କୋଉଠି?
ଆମର ସଂପଡା।
କୋଉ ଜିଲ୍ଲା କୋଉ ଡିଷ୍ଟିକ ଅଛି।
ହୁଁ ନୟାଗଡ।
ଓ ନୟା
ହୁଁ, ତୋମର
ହୁଁ, ଆମର କଟକ ଡିଷ୍ଟିକ୍।
କୋଉ ଗାଁ?
କଟକ ମାହାଙ୍ଗା ସାଲେପୁର ହେରା ଜାଣିଛନ୍ତି।
ହୁଁ, ହୁଁ।
ସାଲେପୁର ପାଖରେ।
ଅଁ, ହଁ।
ଅଁ, ହଉ।
ଆପଣ ଖାଇସାରିଲେଣି?
ହଁ ଖାଇସାରିଲିଣି।
ହୁଁ, ଓ ଆପଣଙ୍କ ନାଇଁ ମୁଁ ବୁଲାବୁଲିରେ ତ ମୋର ସ୍କୁଲ୍ ଖୋଲି ଯାଇଛି। ଆଉ ସ୍କୁଲ୍ ଯାଉଛି ତ ସେଥିପାଇଁ ଆଉ ନଉନି ଆଉ ଖାଲି ସଣ୍ଡେ ର ଯାହା ବୁଲାବୁଲି କରୁକି। ଆଜ୍ଞା।
କହିଲି ସ୍କୁଲ୍ ରେ ପଢଉଛ?
ଆଜ୍ଞା।
ହଁ, ହଁ। ଆଉ ରଜରେ କଣ ହେଇଥିଲା ପିଠା?
ରଜରେ ମୋର ଜେଜେମା ଏଇ ଗୁଁ, ମାନେ ମୋ ଜାନୁଆାରୀ ମାସରେ ଡିସେମ୍ବର ମାସରେ ଏକ୍ସପାର୍ଟ କରି ହେଇଥିଲେ ତ ତାର ସେଥିପାଇଁ ଏ ବର୍ଷ ଆମର ପିଠା ହବନି ମନା କରୁଥିଲା। ତାପରେ ସେଇଆକୁ ଆଉ ମାମୁଁଘର ଆଣିଥିଲେ। ପିଠା ହେରିଆ ଇଟିଲି ଆଉ ଯୋଉ କଣ ସେଟା କୁହନ୍ତି? ପୋଡ ପିଠା, ଆଉ ମୁଆଁ ପିଠା। ଆଉ ଚକୁଳି ଏସବୁ ଦେଇଥିଲେ ଖାଇଥିଲେ।
ଓ ହଁ।
ନା ହଁ ଆପଣ ତ କୋଉଠି ଗାଁରେ ରହୁଛନ୍ତି ନା କଣ?
କଣ କହିଲ?
ମୁଁ କହିଲି ଆପଣ ଗାଁ ରେ ରୁହନ୍ତି? ଗାଁରେ ହଁ।
ଆଉ
ଆପଣ ଫ୍ୟାମିଲିରେ କିଏ କିଏ ସବୁ ଅଛନ୍ତି?
ଆମର ମୋ ହଜବେଣ୍ଡ୍, ଦିଅର, ଆଉ ଶଶୁର ମୋ ପୁଅ।
ହୁଁ। ଆପଣଙ୍କ ପୁଅ କେତେ ବଡ? ଛୋଟ? କହୁନ।
ହୁଁ, ହୁଁ, ହଁ ତିରିଶ କୁ ବର୍ଷେ ହବ ତାକୁ।
ଓହୋ! ବର୍ଷେ ହେଇନି ଏପନ୍ତ?
ନାଇଁ ଏଇ ତିରିଶ ତାରିଖକୁ ବର୍ଷେ ହବ। ହଁ।
ଆଉ ଆପଣ ଏ ଆପ୍ ରେ କେବେଠାରୁ ଜଏନ୍ କଲେ?
ମୁଁ ଏଇ ଚାରି ପାଞ୍ଚ ଦିନ ହବ।
ଓ ନ୍ୟୁ ଜଏନ୍?
ହୁଁ।
ହଁ। ମୁଁ ବି ନ୍ୟୁ ମୋର ବି ସେଇ ଆଠ ଦିନ ହବ। ଆଠ ଦଶ ଦିନ ହେଇଯିବ।
ହୁଁ ହୁଁ।
ହଁ ଆପଣଙ୍କ ସେଆଡେ କଣ ଫେମସ୍ ନୟାଗଡ଼ର?
ଆମର ନୟାଗଡ଼ ରେ ଛେନାପୋଡ।
ଆଉ କଣ ଖାଇଥିଲେ?
ଏଇ ଭାତ କୁ ମାଛ ବେସର ହେଇଥିଲା।
ତମର କଣ ରୋଷେଇ ହେଇଥିଲା ଆଜି?
ଆମର ଭାତ ଡାଲି ଆଉ ଭଜା ପାମ୍ପଡ଼ ବଡିଚୁରା ଏସବୁ ମୁଁ ଆଇଁଷ ଖାଏନି।
ଓହୋ ଆଇଁଷ ଛାଡ଼ି ଦେଇଚ।
ହଁ ମୁଁ କେ ଛାଡି ସାରିଲି ଦି ତିନି ବର୍ଷ ଛାଡି ଦେଇଚି।
ହ ହଁ।
ଟୋଟାଲ ଖାଇଆ ଆଁ ଘରେ ଖାଇଲେ ଆମେ ମାମା ଘରେ ଖାଆନ୍ତି ଆଉ।
ହଁ ହ।
ହୁଁ।
ତମେ କଣ ଗମେଣ୍ଟ ସ୍କୁଲ ରେ ପାଠ ପଢଉଚ?
ନାଇଁ ଗମେଣ୍ଟ ସ୍କୁଲ ନୁହେଁ ପ୍ରାଇଭେଟରେ। ଗମେଣ୍ଟ ତ ଭ୍ୟାକେନ୍ସି ଆସୁନି ବେଶୀ ତ ସେଇ ପ୍ରାଇଭେଟ ଏତେ ହିଁ ତ ଘର ପାଖରେ ଅଳ୍ପ ଦୂର ସେଇଠି ରହୁଚି ଆଉ। ସକାଳେ ଯାଉଛି ଛଟା ରୁ ଏଗାର ଟା ଆଙ୍ଗ ଆଉ ଆପଣଙ୍କ ଦେହ ଭଲ ଅଛି
ହଁ। ଆଉ ନୟାଗଡ ଆସିନ କେତେବେଳେ ବୁଲି?
ନାଇଁ ମୁଁ ଶିଆଳେ ଲାଇନ ସେପଟ ଲାଇନ କେବେ ଯାଇଏନି ବୁଲା ବୁଲି ମୁଁ ଯାଏ ଏଇ ଯୋଉ ଘଟଗାଁ ଏରେ କେନ୍ଦୁଝର ଏରିଆ ସେଆଡେ ସବୁ ଯାଏ। ଆଉ ନୟାଗଡ କେବେ ଯାଇନି।
ହୁଁ ହୁଁ ଆଉ କେବେ ଆସ ବୁଲିକି ଯିବା।
ହୁଁ ଦେଖିବା ସମୟ ହେଲା ଯିବି ସ୍କୁଲ ହେରିକା ଖୋଲିଗଲାଣି ଆତ। ବୁଲାବୁଲି କାରଣ ସେଇ ମୁଁ ନୂଆ ବର୍ଷ ଟାଇମରେ ଯଦି ଉଁ ନିୟୁୟର ଟାଇମ ଛୁଟି ମିଳେ। ଆଟ୍ ଦଶ ଦିନି ଭଳିଆ ତ ସେଇ ଟାଇମରେ ହିଁ ବୁଲାବୁଲି କରିବା କୁ ସବୁ। ହଁ ଆପଣଙ୍କ ସେଆଡେ ରଜ କେମିତି ଆପଣ ପାଳନ କଲେ?
ଆମର ତ ନାଗ ଗୁଚ ଲାଗି ଦୋଳି ହରକା କଲେନି ଘରେ ମନାକର ଛନ୍ତି। ତାପରେ ଆମେ ଘରେ ଯେମିତି ହେଲେ ଏଇ ଆମ ଆଖ ପାଖରେ ଦୋଳି ଖେଳିବ। ଆଉ କୁଆଡେ ଯାଇକି କରିହବ ଇଏ ଗାଁ ଟା ପରା ଲୋକ କହିବେ।
ହଁ।
ସେଥିପାଇଁ କୁଆଡେ ଯାଇ ପାରିଲୁନି ଯିବୁ ବୋଲି ଗୋଟେ ଦିନ ବାହାରିଥିଲୁ ଏଇ ପାର୍କ ରେ ଯୋଉ ଦୋଳି ଅଛି। ଯେ ଯିବାକୁ ହେଇ ବର୍ଷା ଲାଗି କାଦୁଅରେ ଆଉଲୁନ ହେଥିଲାଗ।
ଉଁ ହଁ। ଆପଣ ସେଟା କେମିତି ପାଳନ ହୁଏ ଉଁ ଏ ରଜଟା?
ପାଳନ ଓଲି ଏଇ ପିଠା ପଣା ହେରିକା ହବ ଆଉ ଆଉ କଣ ପାଳନ ରଜ ପୂର୍ବ ଜ ଏଇ ରଜ ଦିନ ରଜ ପୂର୍ବ ଦିନ ତ ଘର ଏକାଧୁଆ ହେଇଯାଇଥିବ। ରଜ ଦିନ ଖାଲି କଳା ସିନ୍ଦୁର ସାରିକି ଆସିିକି ଲଗେଇବ ଦ୍ୱାର ବନ୍ଧରେ। ଆଉ ପୂଜା ହେରିକା କରନ୍ତିନି ଝିଅ ପିଲା।
ହୁଁ।
ଆଉ ତିନି ଦିନ ଯାକ ଖାଲି ପିଠା ହରିକା ହବ ଆଉ।
ହୁଁ।
ହୁଁ। ତମପଟେ।
ଆମର ଯୋଉ ଦୋଳି ଲଗା ହୁଏ ଦୋଳି ମା ଆଉ। ଏ ଗୀତ ନାଚ ଏସବୁ ପ୍ରୋଗ୍ରାମ ହୁଏ। ଆଉ ପିଠା ମିିଠା ହୁଏ ଏସବୁ ଆଉ।
ତମ ପଟେ ଭଲ ଅଛି।
ହୁଁ ଆମ ଏଠି ସବୁ ବର୍ଷ ହୁଏ ନାଚ ଡ୍ୟାନ୍ସ ପ୍ରୋଗ୍ରାମ ହୁଏ ସବୁବେଳେ ଗୀ ତ ଯୋଉ ତିନି ଦିନ ଯାଙ୍କ ଡିଜେ ବା ମାନେ ମାଇକ ବାଜେ ଗୀତ ଆମର ହୁଏ ସେଠି। ଗୀତ ସେଠି ଅଲଗା ହୁଏ ସବୁବେଳେ।
ନୟାଗଡରେ କୋଟଗଡ ପାର୍କ ଅଛି ଯୋଉ ସେଇଠି ଏଇ ଏଇଥର ରଜ ମଉଜ ହରିକା ହଉଥିଲା।
ହଁ।
ଆପଣ ଭାଗ ନେବେ ତାପରେ ଏଇ ରହ।
ହଁ ହଁ। ଆଉ ମାନେ ଆପଣଙ୍କ ଘର କୋଉଠି ମାନେ ଆପଣଙ୍କ ବାପ ଘର ଟା ସେ ନୟାଗଡ।
ନାଇଁ ଦଶପଲା ଏ ନୟାଗଡ଼ ଜିଲ୍ଲା।
ବୋଲି ମୁଁ ଶୁଣିଛି ଖାଲି ଦଶପଲା ଗାଁ ଟା।
ହୁଁ ଦଶପଲା। ମୋ ଶାଶୁ ଘର ଏହି ନୟାଗଡ ପାଖରେ ଆଉ।
ଓହୋ ସେ ପାଖା ପାଖି ନାଇଁ।
ହଁ ମ ଏଇ।
ଆଉ ଆପଣ କେବେ କଟକ ଜିଲ୍ଲା ଆସିଛନ୍ତି।
ହଁ ଯାଇଥିଲି ଗୋଟେ ଥର।
ଓହୋ।
ହେ ବୁଲିବା ପାଇଁ ଯାଇଥିଲୁ ନାଇଁ ମ ମୋ ନଣନ୍ଦ। ଦ ଅଛନ୍ତି ହେଇ କଟକରେ ବାହା ହେଇଛନ୍ତି ଯେ ଯିବୁ ବୋଲି ଆଉ ଯାଇନୁ ପୁଅ ପେଟରେ ରହିଲା ଆଉ। କଣ ଯିବୁ।
ହୁଁ।
ବାଲି ଯାତ୍ରା ଦେଖିବା ପାଇଁ ଡାକୁଥିଲେ ତ ଯାଇନୁ ଆଉ।
ହୁଁ। ନାଇଁ ଆମ ଆମର ତ ପ୍ରପର ସେ କଟକ ବଜାର ନୁହେଁ କିନ୍ତୁ ଆମେ ମୁଁ ଯାଏ ସେ ବାଲିଯାତ୍ରା ଆଉ। ଦୁର୍ଗା ପୂଜା ଏସବୁରେ ଆମେ ପ୍ରାୟ କଟକ ତ ସେଇ କଟକ ଜିଲ୍ଲା ଆମର ପ୍ରାୟତ ଆମେ କଟକ ହଁ ଯାଉ ଆଉ ଏ ସେଇରେ ଖୋଲା ଏଇନେ ସବୁବେଳେ ତ କାମ ଆମର ଆଉ ଏଇ। ଯାଉ ପ୍ରାୟ ଟାଇମ ତ। ଆମର ପ-ପ୍ରପର କଟକ ନାଇ କଟକ ଜିଲ୍ଲାର। ଆମ ଘର ପାଖରୁ କଟକ ତଥାପି ବି ହବ ଯେ। ପଚା ପଚାଶ କିଲୋମିଟର ଭଳିଆ ଆମ ଘର ପାଖରୁ।
ଓ ହୋ।
ହୁଁ ସେ ଆମେ ଯାଉ ଖାଲି ଦୁର୍ଗା ପୂଜା ହଁ। ବାଲିଯାତ୍ରା ଏସବୁରେ କାଳୀ ପୂଜାରେ ଏସବୁରେ ଆମେ ଯାଉ ବୁଲାବୁଲି କରିବା ପାଇଁ ନର୍ମାଲ ବି ଏମିତି ଏଁ କିଛି କାମ ପଡିଲେ ଯାଉ କଟକ ଯାଉ। ବୁଲାବୁଲି କରିବା ପାଇଁ କଟକ ଭୁବନେଶ୍ଵର ସେ ସବୁ ପାର୍କ ମାର୍କ ନହେଲେ ଏ ଯୋଉ ନନ୍ଦନକାନନ ଭୁବନେଶ୍ ଶ୍ଵର ସେଠିକ ଯାଉ। ହୁଁ।
ହଉ ରଖୁଚି।
ଆଜ୍ଞା ଆଜ୍ଞା ହଁ ଟାଇମ ହେଇଗଲାଣି ହଁ ଆଜ୍ଞା। ଆଜ୍ଞା। ହଁ।